ହାଲୋ।
ହାଲୋ।
ହଁ।
ହଁ କଣ କରୁଚ।
ହାଲୋ।
କଣ କରୁଚ।
ଏ ଶୋଇଚି।
ସଇଲାଣି।
ହଁ ହଁ।
ହୁଁ। ଦେହପା ଭଲ ଅଛି? ହୁଁ।
ନାଇଁ ଆଉ କଣ କୁହ।
କଣ ରୋଷେଇ କରିଥିଲ?
ରୁଟି।
ଆଁ।
ରୁଟି।
ହୁଁ। ତମେ ତ ସବୁ ବୁଲାବୁଲି ଇଁ କରିଲଣି।
ନା। କମ୍ପାନୀରୁ ରୁମ ରୁମରୁ କମ୍ପାନୀ।
ଭଲ ଲାଗୁଛି କମ୍ପାନୀ ମାନେ ଯୋଉ ଦ ଯୋଉ ପଚ ଭଲ ମାନେ ଇଏ।
ହଁ।
ହୁଁ ନା ସାଲେରୀ ରହିଚି।
ଆଁ।
ସାଲେରୀ କଣ କେମତି ଭଲ ସବୁ ଦଉଚି ନାନା ସାଲେରୀ କେମିତି କଣ ଦଉଚି? ପି ଏଫ୍ ଫେପ୍ କଟୁଚି କି ନାଇଁ? ରୁମ୍ ନେଇକି ରହୁଚ ନା କମ୍ପାନୀ ରୁମ୍ ଦଉଚି।
ନା ମୁଁ ନିଜେ।
ହୁଁ ହଁ।
ହାଲୋ।
ହଁ କଣ ସବୁ ରୋଷେଇ ଶିଖିଚ?
ସବୁ।
ହଁ।
ସବୁ।
ଫେରେ ମାନେ କଣ ଏମିତି ଗୋଟେ ଜିନିଷ ଶିଖିଚ ଯୋଉଟା ଦେ ବ-ବତେଇଲା ଦେଖିବା ଆମେ ଟିକେ କରିବା କରିବି।
ସେୟା କେମିତି ବତେଇବି?
ହୁଁ। ରେ ରେସିପି ସେଟା କେମିତି କଣ ହୁଏ ମଣ୍ଡା ପିଠା ଗୋଟେ ଆଉ ଆମେ ଯୋଉ ଶିକିଚ ଯୋଉ ସବୁ ପ୍ରକାର ସେଥିରୁ ଗୋଟେ ରେସିପି କହୁନୁ। କଣ କେମିତି ହୁଏ?
ହେନ୍ତି କହିପାରିବିନି।
ହୁଁ। ଆଉ ଠାକୁରଙ୍କ ଜାଗା କୁଆଡେ କୁଆଡେ ବୁଲିଚ ସବୁ?
ଆଁ?
ଶୁଭୁନି।
ତାପରେ ସବୁ ଭୁଲି ଯାଇଛ।
ନାଁ କୁଆଡେ ନାଇ।
ଓହ।
ହୁଁ। ମୁ ସବୁ କଣ ସେ ସେପଟେ କଣ ଭଲ ଇଏ ସବୁ କଣ?
କୋଉଠି ଅଛ ଶୁଭୁନି। ହ୍ୟାଲୋ।
ହଁ କହିଲି ତମର ସବୁ କଣ ସେପଟରେ ଭଲ ଟିକେ କଣ ମାନେ। ତାହେଲେ ଗୋଟେ ଯ ଥିବ ହେରି ଗୋଟେ ଭଲ ଇଏ କଣ।
କଣ ଭଲ। ସବୁ ତ ସମାନେ।
ତ ସବୁ କଣ କେମିତି କଣ ଇଏ କରୁଛ ଆଉ କେମିତି? ମାନେ ରେ ରହିଛ ଯୋଉ ସବୁ ତମ ପାଖାପାଖି ଯୋଉ ଅଛନ୍ତି ଯୋଉ ସବୁ। ସେମାନେ କେମିତି କଣ ଇଏ କରୁଛନ୍ତି?
ସମସ୍ତେ ତାମିଲି।
ଦୌରଆ କେହି ନାହାନ୍ତି।
ନା କମ୍ପାନୀରୁ କିଏ ଅଛନ୍ତି ଆଉ।
ତୁ ରହୁଛ ଯୋଉଠି ହେଁ ତା ପାଖଆଖ।
ହୁଁ।
ମାନେ ଯୋଉ ଏରିଆରେ ରହୁଚ ସେଇ ଯୋଉ କ୍ଵଟର ନେଇକି ରହିଚ ସେଇଠେ ଯୋଉ ରହୁଚନ୍ତି ତମ ପାଖରେ ସେମାନେ ଓଡିଆ ନା ସେ
ଏମିନି
ଉଁ
ତାମିଲି।
ଉଁ ହୁଁ। ମୁଁ କଇଲି ସେଏଠେ ଯୋଉ ରହୁଚ ଓଡିଆ ପିଲା ତମେ ଏକା।
ହୁଁ।
ଅହଁ ଗରମ କେମିତି ବର୍ଷା ହଉଚି କି ନାହିଁ ଉଁ ଏ ଗରମ କେମତି?
ହେନ୍ତି ଗରମ ନାହିଁ। ଆମେ ଘୋଡେ ହେଇକି ସୋଉଚୁ।
ଭଲ ଲାଗୁନି?
ହୁଁ।
ହଁ ନା
ଏପଟ ଟିକେ ରଜ ବୋଳକୁ ହେଇଥିଲା ରଜ ପରଠୁ ସାରିଚି ଏ ଆଜି ପର୍ଯ୍ୟନ୍ତ ସାରିଯ ଗରମ ଜରୁର ପ୍ରଗ ହଉ କି
ହଁ ଗରମ ନାହିଁ।
ଆ ସେ କଣ?
ଆଁ
ଟାଇମ କେତେ ଟା
ସୁଭିଲାନି।
ମୁଁ କଇଲେ ଯାଉଛ କେତେଟା ବେଳକୁ?
ଛଟା
ହୁଁହୁଁ। କମ୍ପାନୀ ବସଛି ନା ଇଏ ପେସେଞ୍ଜର ବସ।
ନା ଲୋକାଲ ବସ।
ଗର୍ମେଣ୍ଟ ବସ।
ହଁ ହଁ।
ସେ ଲେଡିଜଙ୍କର ପଇସା ନାହିଁ। ଜେଣ୍ଟସଙ୍କର ପଇସା ଆଉ।
ହୁଁ।
ମାନେ କଣ?
ଲେଡିଜଙ୍କର ପଇସା ନାହିଁ ଗମ ଖାଲି ଜେଣ୍ଟସ ମାନଙ୍କର ପଇସା ଲାଗେ। ହୁ। ପାଞ୍ଚ ଟଙ୍କା ଲେଖା।
ତାହାଲେ ମା ଝିଅ ମା ଝିଅ ଦି ଜନ ଯାକ ଗୋଟେ କମ୍ପାନୀ ରେ ଅଛ।
ହଁ।
ଅଲଗା।
ହଁ।
ଅଲଗା।
ଶୁଭିଲାନି।
ବଇଲି ବାବୁ ଅଲଗା କରୁଛନ୍ତି।
ହଁ।
ବାବୁ ଗୋଟେ କମ୍ପାନୀ।
ହଁ।
ମୁଁ କହିଲି ପିଏ ଫିଏ କାଟୁଚି ନା?
ହଁ।
ପିଏ ଫିଏ ହେରିକା କାଟୁଚି?
ଶୁବୁନି। ହଁ ହଁ।
ହୁଁ ହୁଁ। ଓଡିଶା କେବେ ଆସିଥିଲ?
ଏ ଏପ୍ରିଲରେ ତ ଯାଇଥିଲି ଆଉ।
ତାପରେ ଆସିନ ଆଉ ବର୍ଷ କୁ ଥରେ ଆସୁଚ ନା କଣ?
ହଁ ଯୋଉ ଆସେ ତ ସେମିତି ଠିକ୍ ନାହିଁ। ଯେତେବେଳେ ମନ ହେଲା ଯାଉଚି।
ଉଁହୁଁ। ହୁଁ। ଏ ଖାଇଲ ଏଇନା ଶୋଇବ ରା-ରାତି ଚାରିଟାରୁ ଫୁଣି ଉଠିକିନା ଆ ରୋଷେଇ ବାସ କରି ଖାଇ ପିଇକି ଯାଉଚ।
ଆ କମ୍ପାନୀ ଦିଇ ଟାଇମ୍ ବି ଖାଇବା ଦଉଚି ନା।
କମ୍ପାନୀ ଦି ଟାଇମ ଦଉଚି? ମାନେ ଘରେ ରୋଷେଇ କେତେବେଳେ ରାତିଟା ଖାଲି?
ହଁ।
ହୁଁ ହୁଁ
ଆରେ ହଁ ରାତିରେ ରୁଟି କରି ଖାଇବୁ। ବୁ ଆଉ।
ନହେନେ ଭାତ ଟୋଟାଲି ବସଉନଥବ?
ନା।
ଭାତ ଜମା ଖାଉନଥିବ ନାଇଁ? ହୁଁ
ଏ କମ୍ପ ମ୍ପାନୀ ଆ ଯାଉଛି ସେଠିକି ଆଉ।
ନାଇଁ।
ଆଁ
କି ନାହିଁ?
ନା।
ତମ ତମେ ଯଦି
କଣ କହିଦ?
ଚାହିଁବ ଛୁଟି ନବ ନହେଲେ ଦଉନି।
ନା କହନି ଆଉ ଗମେଣ୍ଟ ଛୁଟି ଦବ।
ହଉ ହଉ ହଉ ମୁଁ ରଖୁଛି ମୁଁ ଫୁଣି ପଛରେ କଥା ହେବି।
ହୁଁ।
ପରେ କରୁଚି।
ଆଉ ପ